ହ
ହଁ କୁହ।
ଆଉ କଣ କରୁଚ? ଆ ଏଥର ରଥଯାତ୍ରା ଆଡେ ଯିବ ନା ନାଇଁ କହିଲେ ମିଶିକି ଟିକେ ଯାଆନ୍ତେ ର ଥ ଯାତ୍ରା ନହଲେ ଏଇ ଯୋଉ ଠାକୁର ଯେତବେଳେ ଉଁମ୍ ରଥରେ ଥିବେ ନହେଲେ ବାହୁଡା ଟାଇମ ରେ। କି ସୁନାବେଶ ସା ଟାଇମ୍ ରେ ଟିକେ ଯାଆନ୍ତେ ଟିକେ ବୁଲିକି ଦେଖିକି ଆସନ୍ତେ।
ମୁଁ କଣ କଇଲ ଜମା ରଥଯାତ୍ରା କୁ କେବେ ଯାଇନି ଆଜି ପର୍ଯ୍ୟନ୍ତ ମାନେ ପୁରୀ ଯାଇଚି ବହୁତ ଥର କିନ୍ତୁ ଏଇ ରଥ ଯାତ୍ରାରେ ଜ ମା ଯାଇନି ହେଇକି ମୁଁ କେବେ ଯାଇନି ସେଥିପାଇଁ ମତେ ଟିକେ ଡର ଲାଗୁଛି।
ମୁଁ ବା କେବେ ଯାଇନି ମୁଁ ସେଇଆ କଉଥିଲି। ହୁଁ ହୁଁ କହିଲେ ମିଶିକି ଯାଆନ୍ତେ ବୁଲିକି ଆସନ୍ତେ ଏ ଟିକେ ର ଥରୁ ଥାଇକି ଦେଖିଲେ ଟିକେ ଭଲ ହୁଅନ୍ତା। ଅ ଏଇଠିକି ଆସନ୍ତ ଭାରି ଏଇଠୁ କଣ କରନ୍ତେ ନା ରାତି ଦିଟା କି ତିନିଟା ପାଖାପାଖି ଭାରି ଯାଆନ୍ତେ।
ହଜ୍ଞା
ସେଠି ଚାରିଟା ସୁଦ୍ଧା ପହଞ୍ଚି ଯାଇକି ସେଇଠି ଫାଙ୍କା ଥିବ ନା ସକାଳ ଟାଇମ ଟା ଟିକେ? ସେଇ ଟାଇମ ରେ ଟିକେ ଦର୍ଶନ କରିକି ଆସନ୍ତେ ଆଉ ତାପରେ ଯାଆନ୍ତେ। ସେଇ କୋଣାର୍କ ଫୋଲାଙ୍କ ଦେଖନ୍ତେ ପାଖାପାଖି ଆଉ ଯୋଉରା ସମୁଦ୍ର ଆଉ କଣ ମଠ ହେରିକା ଅଛି ସେରା ସବୁ ଦେଖାଦୁଖି କରିକି ଆସନ୍ତେ ଆଉ।
ନାଇଁ ମ ଏଥର ରଥଯାତ୍ରା ରେ ପୁରା ଭିଡ ଫାଙ୍କା କୋଉ କୋଉ ଟାଇମରେ ରହିବ? ରଥଯାତ୍ରା ମାନେ ସବୁ ଲୋକ ବି ମାନେ ତମେ ଯୋଉଟା ଭାବୁନ କି? ଆମେ ରାତିରେ ପଳେଇବା ରାତିରେ ଦର୍ଶନ କରିକି ପଳେଇ ଆସିବା। ରଥଯାତ୍ରା ବି ସମସ୍ତେ ବି ଏଥର ଅତି ଚାଲାକି ହେଇକି ସମସ୍ତେ ଏଥର ରାତିରେ ପଳଉଚନ୍ତି ଦିନରେ ଯାହା ଯାଉଚନ୍ତି। ରାତିରେ ବି ବହୁତ୍ ଯାଉଚନ୍ତି ଆଉ ରଥ ଯା ତ୍ରା ଟା ମାନେ ଭିଡ ଆମେ ଗୋଟେ କାମ କରିବା ଆଉ ଯିବା ଯଦି ଯିବା ତ ଏମିତି ବି ଭିଡରେ ଯାହା ହେଲେ ଦର୍ଶନ କରିବା। ଆଉ ବେଶୀ ହେଇକି ଯିବାନି ଆଠ ନଅ ଜଣ ଯିବାନି। ତିନି ଚାରି ଜଣ ଯିବା କମ ଲୋକ ନେଇକି କହଲେ ହଜା ହଜିରେ, ବି ହଜିବନି ବି। ଅଧିକ ଲୋକ ଗଲେ, ତାଙ୍କୁ ଲୋକଙ୍କୁ ତ ଖୋଜିଖୋଜି, ଖୋଜିଖୋଜି ତମର ବେଳଯିବ। ଦର୍ଶନ କିଛି କରିପାରିବନି, ଆମେ ତିନି ଚାରି ଜଣ ଗଲେ, ଏକା ସାଙ୍ଗ ରେ ଭଲ ହୁଅନ୍ତା।
ଆମେ ତିନି ଚାରି ଜଣ ଯାଆନ୍ତେ ଦେଖିକି, ଗୋଟେ ଗାଡି କରିକି, ସକାଳୁ ପୁରା ପାହାନ୍ତି କଣ କହିଲ, ଆମ ପାଖ ଘର ଜଣେ ତାଙ୍କର ଦି ବର୍ଷ ହବ ଲଗାତାର ଯାଉଛନ୍ତି ରଥଯାତ୍ରା କୁ ତ ତାଙ୍କର କହୁଛନ୍ତି କି, ଟିକେ ଦିନ ଅପେକ୍ଷା ପାନ୍ତିଆ, ପାନ୍ତିଆ ଟିକେ ଭଲ ଦର୍ଶନ ହେଇ ପାରୁଛି। ତ ସେଇ ଟାଇମ ପଳାନ୍ତେ ପୁରା ଦିଟା ତିନିଟାରୁ ପୁରା ପଳାନ୍ତେ ପହଞ୍ଚି ଯାନ୍ତେ, ଚାରିଟା ବେଳକୁ ପହଞ୍ଚିକି, ଦର୍ଶନ କରନ୍ତେ ସେଇଠି ଯାହାେଲେ ଭିଡରେ ତ ଗାଡି ଥୋଇକି, ପୁଣି ଚାଲ କିିଛି ଗଲା ବକୁ ଟିକେ ସମୟ ତ ଲାଗିବ। ଛଅଟା, ସାତଟା ହେଇଯାଆନ୍ତା ଦର୍ଶନ କଲା ବଳକୁ ଆଉ ତାପରେ ଯାଆନ୍ତେ, ଏପଟ ସମୁଦ୍ର କି କୋଣାର୍କ ହେରିକା ବୁଲାବୁଲି କରନ୍ତେ, ସେପଟେ ଦେଖିଦୁଖା ଆସନ୍ତେ ଆଉ ଆଉ କଣ କହୁଛ ଗାଡି କରିକି ଯିବା ଆଉ।
ହଁ ଗାଡି କରିକି ଯିବା ଆମେ କୋଉ ଦିନ ଯିବା ବୋଲି ତମେ କହୁଛ? ରଥଯାତ୍ରା ଦିନ ଯିବା? ନା ଠାକୁର ଯୋଉ ଥିବେ ରଥରେ ସେତେବଳେ ଯିବା?
ରଥଯାତ୍ରା ଦିନ ତମେ କହୁଛ? ସେଦିନ କେତେ ଲକ୍ଷ, ଲକ୍ଷ ଲୋକ। ଭଗବାନ ଯେତେ ଲୋକ ସେଇ ଦିନ ସବୁଠୁ ଅଧିକ। ସେଦିନ ଆଉ, ବାହୁଡାକୁ ଯେତିକି ଲୋକ ସବୁ ସେଇ ଦିନ। ଆଉ ମଝାମୁଝି ଟିକେ ଗଲେ ଟିକେ ଭଲ ହୁଅନ୍ତା, ନହେଲେ ସୁନା ବେଶ ଯେ ସୁନାବେେଶ ବି କୋଉ ସ ଫାଙ୍କା ନୁହଁ, ସେଥିରେ ବି ବହୁତ ଭିଡ ହେଇଯାନ୍ତି‌। ଆଉ ମଝା ମଝି ଟିକେ ଗଲେ, ଯୋଉ ଟାଇମ୍ ରେ ପ୍ରଭୁ ଟିକେ ଥିବେ ର ରଥ ଉପରେ ଥିବେ ମାଉସୀ ମା ମନ୍ଦିର ପାଖାପାଖି, ସେଇଠି ଆଉ ମନ୍ଦିର ବି ଥିଲେ ତ ଯାଇ ହବନି କାରଣ ମନ୍ଦିର ଟା ମାଉସୀ ମା ମନ୍ଦିର ଟା ତ ବହୁତ ଛୋଟ ଟା। ତା ଭିତରେ ଆହୁରି ଗହଳି ହେଇଯାଏ ନା। ଆଉ ଯୋଉ ଠାକୁର ଯୋଉ ଟାଇମ୍ ରେ ରଥ ଉପରେ ଥିବେ, ବାହାରେ ଥିବେ ସେଇ ସମୟରେ ଯାଆନ୍ତେ। ଟିକେ ଦେଖିକି ଆସନ୍ତେ ଠାକୁରଙ୍କୁ।
ହଁ, ହଁ ଆଉ ରଥଯାତ୍ରା ଦିନ ତ ଆମେ ଜମା ଯାଇପାରିବାନି। ଯାହା ଟିଭିରେ ଦେଖିବୁ ଯ, ଯଦି ଯିବ ଯୋଉମାନେ ବର୍ଷେ, ଦି ବର୍ଷରୁ ଟିକେଟ୍ କରିଦଉନାହାଁନ୍ତି, ରୁମ୍ ଟିକେଟେ ଏ ବାଲକୋନି ପାଖରେ କିଏ ସେଇ ରୁମ ର ଟିକେଟ କରିଥିବ ଯଦି ସେ ଛାତ ଉପରେ କି, ସେ ରୁମ ରୁ ତମେ ଦେଖିବ, ଯା ଗୋଟେ ଗୋଟେ ଭିଡିଓ ଆସେନି ଏ ପୁରା ପାଖରୁ ସେମାନେ ଦେଖୁଛନ୍ତି ବୋଲି, ମୋ ରଥର ଯୋଉ ଯାଏ ସେମିତି ଦେଖୁଛନ୍ତି, ସେମିତି ହେଲେ ତମେ ଦେଖିପାରିବ, ଯା ନହେଲେ ଏ ରଥ ଟାଣି ହେଇ ପାରିବନି, ଯେତିକି ଏବେ ଆଗରୁ ଏତେ ଯାହା ଲୋକ ହଉନଥିଲେ ଏବେ ହଉଚି ବହୁତ ଲୋକ ହଉଚନ୍ତି, ଦେଶ ବିଦେଶରୁୁ ଆସୁନାହା, ଆସୁଚନ୍ତି ତ। ବହୁତ ଲୋକ ହେଇଯାଉଚନ୍ତି, ଆମେ ଯିବା ତମେ ଯେମତି କହୁନ ଅ, ଠାକୁର ଥିବେ ରଥରେ ଆମେ ସେ ରଥରେ ଥିବେ, ଆମେ ଯିବା ଆଉ ଦେଖ କୋଉଠି ଦିନ ଗଲେ ହବ। ଆଉ ସୁନା ବେଶ କି କୋଉ ଗୋଟେ ଦିନ ଯାଆନ୍ତେ ବୁଲାବୁଲି କରିକି ଆସନ୍ତେ ଆଉ।
ହଁ ପରା ଆଉ ଯୋଉ ତମେ ଯୋଉ କହୁଛ, ହୋଟେଲ ନବା କଥ୍ ପେପରରେ ଆସୁଚି, ଲୋକ ଛଅ ମାସ ବର୍ଷେ ବର୍ଷ ଆଗରୁ ନେଇଯାଉଚି ଯନ୍ତି ବୁକ୍ କରିକି, ଦା ଆମେ ଏଇ ବର୍ଷର ଏଇ ରୁମ୍ ଟାକୁ ବୁକ୍ କରୁଚୁ, ରଥଯାତ୍ରା ସମୟ ପାଇଁ। କଣ କହିବ ପୁରା ଫୁଲୁ। ପୁରୀରେ ହୋଟେଲ ଆଉ ନାହିଁ। ସବୁ ପୁରା ଫୁଲ୍, ଭୁବନେଶ୍ଵରରେ ବି ପାଖ ବୋଲି ବାହାରୁ ଯୋଉ ଆସୁଛନ୍ତି ସବୁ ଏଠି ହିଁ ବେଶୀ ବି ରହିଯାଉଛନ୍ତି। ଏଠି ବି ହୋଟେଲ ମିଳୁନି କଣ କହିବ। ଏତେ ଭିଡ ସେପଟେ ଯେ ର ରାତି ଅଧରେ ଏମିତି ଭିଡ ଥରେ ଥରେ ରାସ୍ତା। ପୁରା ଗାଡି ପାଦେ ପାଦେ ବି ହଲି ପାରେନି‌।
ଉଁ।
ହାଲୋ।
ହଁ କୁଅ।
ହଁ ପରା ପାଦେ ପାଦେ ବି ରାସ୍ତା ହଲି ପାରେନି ଗାଡି। କଣ କରିବ ଏତେ ପୁରା ଭିଡ ହେଇଥାଏ ଆଉ ତେ ରା ତିରେ ବି ମାନେ ଗୋଟେ ଦିଟା ଆଳକୁ ଯୋଉ ଯାଆନ୍ତି ମାନେ ଫେରିବା ଯୋଉ ବାଟଟା ସେଇଟା ବେଶୀ ଭିଡ ହୁଏ ଯିବା ବାଟା ଟା ପଛେ ଭିଡ ହୁଏ ନା। ଫେରିବା ବାଟଟା ଏତେ ଭିଡ ଯୋଉ ଗୋଟେ ହାଇୱେ ଟେ ମଝିରେ ହେଇନି ନୂଆ ହାଇୱେ ଟା ପୁରୀ ବାଟ ପାଇଁ। ସେଟା ଏତେ ଜାମ୍ ରହୁଚି କଣ କହିବ ପୁରା ଫୁଲୁ।
ଓହୋ ମୁଁ ତ କେବେ ଯାଇନି ରଥଯାତ୍ରାରେ ପୁରୀ। ଏଇ କେବେ ଯାଇନି ଖାଲି ମୁଁ ଲୋକଙ୍କୁ ଯୋଉ ଯାଆନ୍ତି ଯୋଉ ମାନେ। ସେମାନେ ଆସିକି କହନ୍ତି ଯେ ତାଙ୍କ ଇଏରେ ମୁଁ ଯାଇପାରେନି। ଏ ମାନେ କେବେ ତ ଯାଇନି ସେମାନେ ବି ବହୁତ ଇଏ କରନ୍ତି ପୁରା ପ୍ରୋବ୍ଲେମ ହୁଏ ତାଙ୍କର। ବହୁତ ହଇରାଣ ବି ସେମାନେ ହୁଅନ୍ତି ଯିବା ଆସିବା। ଆଉ କାଳେ ଆମର ଏପଟେ ଏଇଠି ଜଣେ ଯାଇଥିଲେ ଯେ। ଯାଇଥିଲେ ପୁରା ଫାମିଲି। ଏ ସେ ଯାଇଥିଲେ ଯେ ଜଣେ ତାଙ୍କ ଛୁଆ ଟା କୋଉଠୁ ହାତ ଫାତ ଇଏ ରୁ ଛାଡି ହେଇଯାଇଛି। ବୋଧେ ଆଉ ଆକୁ ତ ଖୋଜି ଖୋଜି ସେମାନେ ମନ୍ଦିର କଣ ଠାକୁରଙ୍କୁ ଦେଖିବେ କଣ। ସେମାନେ ତ ଛୁଆକୁ ଖୋଜି ଖୋଜି ଖୋଜି ଖୋଜି। ଆସିଲେ ଯାଇଁ କିନା ଆଉ ଆଉ ଠାକୁର ଫାକୁର କାହାକୁ ଦର୍ଶନ ବି ଆଉ କାହାକୁ କରିନାହାନ୍ତି। ଯିବ ଜମା ଛୋଟ ଛୁଆଙ୍କୁ ଆମେ ନବାନି। ଆମେ ଚାରି ପାଞ୍ଚ ଜଣ ବଡ଼ ଛୁଆ ଯିବା। ବଡ ଛୁଆ ଯାଇକିନା ଦର୍ଶନ କରିକିନା ଆସିବା ଆମେ ବଡ ଛୁଆ ଗଲେ ବି ହଜି ହୁଜା ଯାଉଛନ୍ତି ସେମାନେ ତ ଛୁଆ ନେଲେ ଆହୁରି ହଇରାଣ ହବା।
ଏଇ ଯୋଉ ଛୋଟ ଛୁଆଙ୍କୁ ଧରିକି ଯିବା ମାନେ ପୁରା କାଳ ମାନେ କୋଉଠି ଟି କେ କି ଏତେ ଭିଡରେ ତ ଫାଷ୍ଟରେ ସେମାନେ ଚାପିଚୁପା ହେଇଯିବେ ସେଥିରେ ପୁଣି ଏ କେ ତେ ଭିଡରେ ଯଦି ହଜିଗଲେ ସଇଲା ଲୋ ମା। ଆଉ ସେ ଛୁଆ ନ ମିିଳେ ଯେମତି ଅବସ୍ଥା। ଆଉ ଏତେ ଭିଡରେ ଛୁଆଁ ଙ୍କୁ ନେଇକି ଯିବାଟା ତ ଭୁଲୁ ଆଉ ଆମେ ଦେଖିକି ବଡ ଲୋକ। ତିନି ଚାରି ଜଣ ଯିବା ଆଉ ଯା ହୁଁ ଯାଇକି ବୁଲାବୁଲି କରିକି ଆସିବା ଟିକେ ଠାକୁର ଯେତେବେଳେ ରଥରେ ଥିବେ ଦେଖା ଦୁଖି କରିବା। ଆଉ ବୁଲାବୁଲି କରିବା। ଆଉ ସେ ସମୟରେ ତ ରଥଯାତ୍ରା କଣ ପୁରୀ ମନ୍ଦିର ଯା କି କୋଣାର୍କ ଯା ସମୁଦ୍ର ଯା। ଯୁଆଡେ ଯା ଭିଡ ରହିବ ଆଉ ଦେଖିଆ ଯିବା ଆଉ। ନେଟ ହେଇଛି ସମ୍ବୁ। ସନ୍ଧ୍ୟା ବେଳା ସମୁଦ୍ର କୂଳରେ ବି ଦୋଳି ଫୋଳି ‌। ପଡେ ରଥଯାତ୍ରା ଟାଇମ ରେ ସେଇଟା ଦେଖିଆ ଯିବା ବୁଲାବୁଲି କରିଆ ଆଉ।
ହୁଁ ତମେ ମତେ କୁହ ଗାଡି ଫାଡି ଠିକ କର କୋଉ କୋଉ ମାନେ ଯିବେ। ସେମାନଙ୍କୁ ବି ତମେ କୁହ କୋଉ କୋଉ ଯି ଯାଇକିନା ବୁଲାବୁଲି କରିକି କିନା ଆସିବା ଆଉ ମତେ ତ ସୁନା ବେଶ ଦିନ ଗଲେ ଟିକେ ହୁଅନ୍ତା ତମେ ଦେଖ। କୋଉ ଦିନ ହଉଛି କମ ଭିଡ ତ ସବୁବେଳେ ଏମତି ରହିବ। ଆଉ ସୁମ ସୁନାବେଶ ଦିନ ଟିକେ ଯାଆନ୍ତି।
ହଁ ସେଇ ଟାଇମ ରେ ଗଲେ ଟିକେ ଭଲ ହୁଅନ୍ତା ଦେଖନ୍ତେ ଟିକେ। ଠାକୁରଙ୍କୁ ଉପରୁ ଦେଖାଯିବ ଭଲ ଲୋକ ଭିଡ ଥିଲେ ବି ଠାକୁର ଉଞ୍ଚାରେ ଥେ ଛନ୍ତି ନା ଜାହେଲେ ଦୂଷିବ। ଆଉ ଦେଖାଦେଖି କରନ୍ତେ ସବୁ ଆସନ୍ତେ ତାପରେ ଦେ ଦେଖା ଦେଖି ପରେ କୋଣାର୍କ ଫୋଣାର୍କ ଯାଆନ୍ତେ ସେପଟେ ପାଖାପାଖି ଯୋରା ମନ୍ଦିର ବୁଲାବୁଲି କରନ୍ତେ।। ଆଉ ଗାଡି ଟେ କଲେ ଏଇ ଟାଭେରା ଗାଡି ଟେ କରିଦେଲେ ଭଲ ହୁଅନ୍ତା ଭଲ ଜାଗା ହୁଅନ୍ତା। ଆରାମସେ ବସିକି ଯିବ ପୁରା ବଢିଆ ଗାଡି।
ହୁଁ ହୁଁ। ସେଠାରେ ଯାଆନ୍ତି ମତେ ଲାଗୁନି କଣ ପାଇଁ କଣ କଇଲ ସମସ୍ତେ ଆସିଥିବେ ନା। ବହୁତ ଭିଡ ହେଇଥିବ। ଆମେ ଖାଲି ଦେଖିବୁ ଆମେ ପଶିକି ବାହାରିଲା ବେଳକୁ ସନ୍ଧ୍ୟା ହେଇଯିବ ମନ୍ଦିର ଭିତରେ ପଶିକି ରଥଯାତ୍ରା ର ଇଏ ଦେଖିକି ବାହାରିଲା ବେଳେ ଦେଖିବ ବହୁତ ଲେଟ୍ ହବ। ଆଉ କୋଉ ବାହାର ଜାଗା ମତେ କାଇଁ ଲାଗୁନି ଆମେ ବୁଲାବୁଲି କରିପାରିବା ବୋଲି। ତ ବହୁତ ଭିଡରେ ସବୁ ଲୋକ ବି ଆସୁଛନ୍ତି ବାହାରୁ ଯୋଉମାନେ ବାହାର ଲୋ ଲୋକ ଆସୁଛନ୍ତି ମାନେ ଓଡିଶା ବାହାରୁ କି ଭାରତ ବାହାରୁ ସେମାନେ ଯାହାହେଲେ ବୁଲାବୁଲି କରିବେ ଯିବେ କୋଣାର୍କ ସମୁଦ୍ରରେ ଆମେ ଆଉ କୋଉଦିନ ସମୁଦ୍ର କୋଣାର୍କ ଟିକେ ଯିବା। ଆମେ ଖାଲି ଯାଆନ୍ତେ ସୁନାବେଶ ହରିକା ଦେଖା ଦୁଖି କରି ଭଲ ସେ ଠାକୁରଙ୍କୁ ଦର୍ଶନ କରିକି ଆସନ୍ତେ। ବସନ୍ତେ ହେଠି କେତେ ସମୟ, ବସି ବୁସାକି ଦର୍ଶନ କରିକି ଆସନ୍ତେ କଣ କହୁଛ?
ସେଠି ଆଉ ବସିବାକୁ ଜାଗା ରହିବ କି ଏତେ ଭିଡ। ଅ ଦର୍ଶନ ବେଶ ସମୟ ଲାଗିବନି କାରଣ ଲୋକ ଯାଉଛନ୍ତି ଦିନ ପାଁ ତିଆ ପାଁ ତିଆ ପଳଉଛନ୍ତି ଦିଟା ତିନିଟା ରୁ ସେମାନେ ପହଞ୍ଚି ଯାଉଛନ୍ତି ଘରେ ନଅଟା ଦଶଟା ଭିତରେ ସମୁଦ୍ର ହେଇକି ବୁଲାବୁଲି କରିିକ କି ନଅଟା ଦଶଟାରେ ଘରେ ପହଞ୍ଚି ଯାଉଛନ୍ତି। ଆମ ବା ଆଖ ପାାଖରେ ଯୋଉ ଲୋକ ଅଛନ୍ତି ଦେଖିବାରେ ଆଉ ବେଶ ସମୟ ଲାଗିବନି। ସେଇଠି ବୁଲାବୁଲି କରନ୍ତି ତାପରେ ଦେଖିକି ଯାଆନ୍ତେ କୋଣାର୍କ ଫୋନାର୍କ କି ସମୁଦ୍ର କୋଣାର୍କ ନ ଗଲେ ନାଇଁ ସମୁଦ୍ର ଟିକେ ଯାଆନ୍ତେ ଆଉ ସମୁଦ୍ର ନ ଗଲେ କଣ ହବ ପୁରୀ ଯାଉଚେ ସମୁଦ୍ର ନ ଯିବା। ଆଉ ସେଇ ବେଶି ସମୟ ଲାଗିବନି ଆଉ ଠା ଠାକୁରଙ୍କ ପାଖରେ କିନ୍ତୁ ତିନି ଚାରି ଘଣ୍ଟା ତ ଲାଗିବ ଚା ହେଲେ ଚାରିଟା ପାଞ୍ଚଟା ଛଅଟା ସାତଟା ଆଠଟା ପାଖାପାଖି ତ କି କେତେ କଣ ହେଇଯିବ ଆଉ ସେଇଠି ଦେଖ ଦେଖିକି ବୁଲାବୁଲି କରନ୍ତେ ଆଉ।
ହଁ ହଁ ତୁ ଦେଖା ତୁ ବୁଝୁ। ବୁଝୁ ଗାଡି ଫତ୍ର ବୁଝୁ ଗାଡି ବି ବୁଝିଦେ କୋଉ କୋଉ ମାନେ ଯିବେ ବୁଝୁ। ତାପରେ ବୁଝିକି ମତେ କହ ଆମମାନେ ଯିବା ଆଉ। ମୋର ତ ଠିକ୍ ହେଲା। ତୁ ଆଉ ଯୋଉମାନଙ୍କୁ ପଚାର ଯୋଉମାନେ ଯିବେ ଆଉ ଦିଇ ତିନି ଜଣ ତାଙ୍କୁ ପଚାରିଦେ ଆଉ ଗାଡି ବାଲାକୁ ସହିତ କଥା ହେଇଯା ଆମେ ଏଇଦିନ ଯିବୁ ବୋଲି ଆଉ।
ହଉ ମୁଁ କଥା ହେଇକି ତମକୁ କହୁଛି ଆଉ ରଖୁଛି ଆଁ।
ହଁ ହଁ ରଖ।
ହଁ।